ନଲ
ହଁ କିଛି ନାଇଁ। ତେ ବସିଥିଲି। ସମୟ
ତ ଆମେ ଆମ ଟପିକ୍ ଉପରେ କଥା ହେବା ଆମ ଟପିକ୍ ଥିଲା କିଛି ଯାତ୍ରା ଉପରେ ତ ବୁଲାବୁଲି ଉପରେ ତୁମର ତୁମେ କେଉ କେଉଁ ମନ୍ଦିର ଯାଇଛ ମାନେ ଏଇଠିକି ଯାଇଛ ଆମର ସୋମନାଥ ମନ୍ଦିର
ହଁ ନାଇଁ ସୋମନାଥ ମନ୍ଦିର ଯାଇନି କିନ୍ତୁ ସୋମନାଥ ମନ୍ଦିର ବିଷୟରେ ବହୁତ ଶୁଣିଛି ଭଲ ମନ୍ଦିର ଭଗବାନ ଶଙ୍କର ସେଠି ମାନେ ମାନେ ଏମିତି ଲାଗେ କି ପ୍ରତ୍ୟକ୍ଷ ଦର୍ଶନ ମିଳିଲା ପରି ଲାଗେ। ଯିବା ପାଇଁ ଇଚ୍ଛା ଅଛି କିନ୍ତୁ ଯାଇନି ଦର୍ଶନ ମିଳିନି ବାବାଙ୍କ ଡୋରି ଲାଗିନି ଯାଇନି
ଫ ଆମେ ଶିବଙ୍କରେ ଯଦି କିଛି କଥାବା କହିବା ତ ଭଗବାନ ଶଙ୍କର ଯାହାକୁ ଆମେ ଶିବ ବୋଲି ମହାଦେବ ବୋଲି କହୁ ତ ସେ ତିରୁମତି ମଧ୍ୟରେ ଗୋଟେ ବ୍ରହ୍ମା ହ ଯେଉଁ ନାମ ସୃଷ୍ଟି କରନ୍ତି ବିଷ୍ଣୁ ପାଳନ କରନ୍ତି ଶିବ ସଂହାର କରନ୍ତି ଶିବଙ୍କୁ ସଂହାରକ ବୋଲି କୁହାଯାଏ କିନ୍ତୁ ସେ ଭଲ ଦୟାଳୁ ମଧ୍ୟ ଶିବଙ୍କ ରୂପ ଚିହ୍ନ କହିବାକୁ ଗଲି ଜଟରେ ତାଙ୍କର ଗଙ୍ଗା ରହିଛି ମୁଣ୍ଡରେ ଅଧ ଚନ୍ଦ୍ର ରହିଛି। କଣ୍ଠରେ ସାପ ହାତରେ ତ୍ରିଶୂଳ ଡମ୍ବରୁ ଧରଣ ଡମ୍ବରୁ ଧରଣ କରନ୍ତି। ଏହି ସବୁ ଚିହନ ଶିବଙ୍କର ଶକ୍ତି ଓ ସରଳତାକୁ ଦେଖାଏ ଶିବଙ୍କ ଗୁଣ କହିବାକୁ ଗଲେ ତ ଆମର ସରଳ ଓ ବଳ ଶାନ୍ତୋ ଧାନି ଆକି ଦୟଳୁ ହୁଁ ଦୟାଳୁ ଖୁବ ସହଜରେ ପ୍ରସନ୍ନ ହୁଅନ୍ତି ବି ସେ ସେଇଥିପାଇଁ ତାକୁ ଭ ଭୋଳିନାଥ ବୋଲି କୁହାଯାଏ ଆଉ ଆଗ ଶିବଙ୍କ ପୂଜା କହିଲେ ଶିବଲିଙ୍ଗକୁ ପୂଜା କରାଯାଏ ଆମର କ୍ଷୀର ପାଣି ବେଲପତ୍ର ଦିଆଯାଏ ଓମ୍ ନମ ଶିବା ମନ୍ତ୍ର ଜପା କରାଯାଏ ମହାଶିବରାତ୍ରି ଦିନ ଶିବଙ୍କୁ ପୂଜା ବିଶେଷ ଭାବରେ ହୁଏ କାରଣ ଆମ ମାନେ ଶିବ ଯେତେବେଳେ ତାଙ୍କ କଣ୍ଠରେ ତାଙ୍କେ ଯେତେବେଳେ ସବଇ ଦେଇଥିଲେ ତ ତାଙ୍କ କଣ୍ଠରେ ଥିଲେ ମାତା ପାର୍ବତୀ ତାଙ୍କ ଫେରୋଇ ଆଣି ପାଇଁ ଗୋଟେ ରାତି ବୋଧେ ହଁ ତ ଦୀପ ଜାଳିକି ବସିଥିଲେ ତ ସେଇ ଦିନାରୁମ ଜାଗର ବୋଲି କରାଯାଇଛି ତ ସବୁ ସ୍ତ୍ରୀମାନେ ତାଙ୍କ ସ୍ୱାମୀମାନଙ୍କ ପାଇଁ ଜାଗର କରି ପାଳନ କରିଥାନ୍ତି ଆଉ ବାକି କୁଆଁରୀ ଝିଅମାନେ ବି କରିଥାନ୍ତି।
ଆଉ ଭଗବାନ ଶିବ କେଉଁଠି ରୁହନ୍ତି ତ ଭଗବାନ ଶିବ ଫାଷ୍ଟ ଆମର
ରହନ୍ତି। ମଶାଣିୀରେ ରହନ୍ତି କୈଳାଶ୍ୱରରେ ରହନ୍ତି ତା
ଏହା ହିମାଳୟ ପର୍ବତରେ ରହିଛି ବହୁତ ହଁ ବହୁତ ପବିତ୍ର ଓ ଶାନ୍ତ ଜାଗା ଏଠରେ ଶିବ ଧ୍ୟାନ କରନ୍ତି ବୋଲି ବିଶ୍ୱାସ ତେଣୁ ଏହାକୁ ଶିବଙ୍କ ନିବାସ ସ୍ଥାନ ବୋଲି କୁହାଯାଏ ଆମର କୈଳାସ ପର୍ବତକୁ ଆପଖେ ଆମର ଶିବଙ୍ଗ ଫାଷ୍ଟ ମନ୍ଦିର ତିଆରି ହେଇଥିଲା ସୋମନାଥ ମନ୍ଦିର ବାକି କାଶୀ ବିଶ୍ୱନାଥ କେଦାରନାଥ ଏହିଇ ତିନି ଜାଗାରେ ଶିବଙ୍କର ଫାଷ୍ଟ ମନ୍ଦିର ତିଆରି ହୋଇଇଥିଲା ଏହିଇସବୁ ମନ୍ଦିର ଖୁବ୍ ପୁରୁଣା ଓଉ ଶିବଙ୍କ ପ୍ରସିଦ୍ଧ ସ୍ଥାନ ସହଜ ଭାବରେ ମନେ ରଖିଲେ କହିବାକୁ ଗଲେ ଶିବ କେଉଁଠି ରୁହନ୍ତି ଗଣେଶ ପର୍ବତରେ ଆମେ କି ପ୍ରସିଦ୍ଧ ତାଙ୍କ ମନ୍ଦିର ହେଉଛି। ସୋମନାଥ କାଶୀନାଥ କେଦିନରେଛ
ହୁଁ
ସୋମନାଥ ସୋମନାଥ ଟେମ୍ପଲ କଥା କହିବାକୁ ଗଲେ ପୁରୁଣା ଅନୁସାରେ ଚନ୍ଦ୍ରଦେବ ତାଙ୍କର ସାପରୁ ମୁକ୍ତି ପାଇବା ପାଇଁ ଶିବଙ୍କ ପୂଜା କରିଥିଲେ ସେ ଏଠାରେ ତୀବ୍ର ତପସ୍ୟା କଲେ ଶିବ ଖୁସି ହୋଇ ତାଙ୍କୁ ଆସି ଆଶୀର୍ବାଦ ଦେଲେ ଏହାପରେ ସେଠାରେ ସୋମନାଥ ରୂପ ପ ଶିବ ପ୍ରକଟ ହୋଇଥିଲେ ସେଇଥିପାଇଁ ଏହି ମନ୍ଦିରର ନାମ ହେଉଛି ସୋମନାଥ ସମନ୍ଦ୍ର ଆଉ ବାକି କାଶୀନାଥ ମନ୍ଦିର କହିବାକୁ ଗଲେ କୁହାଯାଏ ଯେ କାଶୀ ବାରାଣାସୀ ଯାହାକେ ହେଉଛି ଶିବଙ୍କ ପ୍ରିୟ ସହର ଅ ଶିବ ନିଜେ ଏଠାରେ ବାସ କରନ୍ତି ବୋଲି ବିଶ୍୍ୱାସ ଏଠାରେ ମୃତ୍ୟୁ ହେଲେ ମୋକ୍ଷ ମିଳେ ବୋଲି କୁହାଯାଏ ସେଇ ଥି ପାଇଁାଇ ସେଥିପାଇଁ ଏହି ମନ୍ଦିରକୁ ବିଶ୍ୱକାାଶୀନାଥ ନାମରେ କୁହାଯାଏ କେଦାରନାଥ କହିବାକୁ ଗଲେ ତ ମହାଭାରତ ଉପରେ ପାଣ୍ଡବମାନେ ତାଙ୍କୁ ପାପରୁ ମୁକ୍ ମୁକ୍ତି ପାଇବା ପାଇଁ ଶିବଙ୍କୁ ଖୋଜୁଥିଲେ ଶିବ ସେମାନଙ୍କୁ ଦେଖିବାକୁ ଚାହିଁଲେନି ଓ ବୃଷଭ ବା ଗାଈ ଯାହା ରୂପ ନେଲେ ପରେ ସେ କେଦାରନାଥର ପ୍ରକଟ ହେଲେ ପାଣ୍ଡବମାନେ ସେଠାରେ ମନ୍ଦିର ତିଆରି କଲେ ଏହିପରି କେଦାରନାଥ ମନ୍ଦିର ଆରମ୍ଭ ହୋଇଥିଲା। ସହଜରେ କହିବାକୁ ଗଲେ ସୋମନାଥ ମନ୍ଦିର ଚନ୍ଦ୍ର ଦେବ ନା ପଚାଇଥିଲା ଆଉ କାଶୀନାଥ ମନ୍ଦିର ଶିବ ଆମ ପ୍ରିୟ ସହରରେ ସେଥିପାଇଁ କାଶୀନାଥ ବିଶ୍ୱନାଥ ମନ୍ଦିର ତିଆରି ହୋଇଥିଲା ପାଣ୍ଡବମାନଙ୍କ କଥା ଯୋଗୁଁ କେଦାରନାଥ ଆମର ତିଆରି ହୋଇଥିଲା।
ହୁଁ ଏମିତି
ତୁମେ କଣ ଜାଣିଛଟକ ଶିବଙ୍କ ବିଷୟରେ
ଅ ଏମିତି ଗଲେ ସବୁ ଦେବା ଦେେବୀ ମାନେ ବ୍ରହ୍ମା ବିଷ୍ଣୁ ଉଁ ତାପରେ ଆମର ସାଇ ବାପା କି ଲକ୍ଷ୍ମୀ ହୁଅନ୍ତୁ କି ଯୋଉ ବି ଅନ୍ୟ କୌଣସି ଦେବା ଦେବ ସେମାନେ ସବୁ ଜିନିଷର ଭଲ ଆପଣାନ୍ତି ଯେମିତି ଆମର
ହଁ ଆ ବାକି ଆମର ଏଥିରେ କଣ ଶିବ ଶିବ ପାର୍ବତୀଙ୍କରୁ ଶିବ ପାର୍ବତୀଙ୍କର ର ଗୋଟେ ପରମ୍ପରା ଆମର ରହିଯାଇଛି ଯେ ଆମର ଜାଗର ପରମ୍ପରା ଟା
ହୁଁ ବାକି ଶିବ ସବୁ ଦେବ ଅନ୍ୟ ଦେବାଦେବୀ ମାନେ ସବୁ ଜିନିଷର ସୁନ୍ଦରତା କୁ ଅ ମାନେ ଇଚ୍ଛା କଲା ବେଳେ ଆମର ଯିଏ ଅଛନ୍ତି ମହାଦେବ ସିଏ ସବୁ ଜିନିଷର ଯୋଉଟା ସଂସାରରେ କିଏ ଗ୍ରହଣ କରିବେନି ସେଏ ସେଇ ଜିନିଷକୁ ଆପଣେଇଥିଲେ। ଯେମିତି ଆମ ଆମର ଦୁଦୁରା ତାକୁ କେହି ବି ଆପଣେଇଲେନି ତ ମହାଦେବ କହିଲେ ଯୋଉଟା ଅନ୍ୟ କାହା କାହାକୁ ତମେ ଚଢେଇ ପାରିବନି ସେ ଜିନିଷ ମ ଯେମିତି କିି ଅ ଶ୍ମଶାନ ଶ୍ମଶାନ ଭଳି ଦ ଅନ୍ୟ
ଫୁଲ କଣ ପାଇଁ ଦୁଦୁରା ଫୁଲ ଆଗୁକୁ ହୁବ
ହ ତ ବି ରହିଲେ ଆମର ବୈକୁଣ୍ଠରେ ତ ହଁ
ହଁ କୁହ।
ବିଷ୍ଣୁ କୁଣ୍ଡରେ କିନ୍ତୁ କିନ୍ତୁ ଶିବ ଯିଏ କି ଭୋଲେ ବାବା ସେ ଆମର ଶ୍ମଶାନ ରେ ବାସ କରନ୍ତି ସେ ବି ଚଣ୍ଡି ଚାମୁଣ୍ଡା ଏବଂ ମୃତ ଶବ ଏବଂ ଶ୍ମଶାନ ବାସୀଙ୍କ ସହିତ ସେ ବାସ କରନ୍ତି। ଏବଂ ସେ ଅ ଜଟାରେ ତାଙ୍କର ଚନ୍ଦ୍ରମାଙ୍କୁ ସ୍ଥାନ ଦେଇଥିଲେ ଯେତେବେଳେ ତାଙ୍କର ସ୍ଥାନ ମାଗିଥିଲେ ନାଇଁ ଚନ୍ଦ୍ରମା ତାଙ୍କର ମସ୍ତକରେ ସ୍ଥାନ ପାଇବା ସହ ସେ ନିଜ ଜଟରେ ଗଙ୍ଗାକୁ ବାନ୍ଧିକି ରଖିଛନ୍ତି ଗଙ୍ଗା ଯେତେବେଳେ ତାଙ୍କ ସ୍ଥାନ ମାଗିଲେ ତ ସେତେବେଳେ ବହୁତ ପାର୍ବତୀ ମାତା ଏବଂ ମହାଦେବଙ୍କ ମଧ୍ୟରେ ବହୁତ ସମସ୍ୟା ସୃଷ୍ଟି କରିଥିଲେ ଗଙ୍ଗା ମାତା ଏବଂ ତାକୁ ତାର ସମାଧାନ କରିବା ପାଇଁ ଉ ଭୋଳ ବାବା ନିଜ ଜଟାରେ ଗଙ୍ଗାକୁ ବାନ୍ଧିକି ରଖିଛନ୍ତି ଭୋଳା ବାବା ଏବଂ ନିଜ ଅ ନିଜ ନିଜ ବେକରେ ବାସୁକି ବାସୁଙ୍କିଙ୍କୁ ରଖିଛ ନା କାଳିଆ ଲାଗକୁ ରଖିଛନ୍ତି ବୋଧେ।
ହଁ।
ହଁ ତାଙ୍କ ବେକରେ ସେ ରଖିଛନ୍ତି ଯାହାକି ସମୁଦ୍ର ମନ୍ଥନ ବେଳେ ସେ ବହୁତ ବଡ ଭୂମିକା ନେଇଥିଲେ ଏବଂ ସେ ଆମର ସବୁଠୁ ବଡ କଥା ହେଉଛି ଯେତେବେଳେ ସମୁଦ୍ର ମନ୍ଥନ ହେଇଥିଲା ସେତେବେଳେ ସବୁ ଦେବ ଦେବୀ ଅ ଧନ ସମ୍ ପତି କାମଧେନୁ ଏମିତି ବହୁତ ମାତା ଲକ୍ଷ୍ମୀ ବାହାରିଥିଲେ କାମଧେନୁ ବାହାରିଥିଲେ ସୁନା ରୂପା ଅଳଙ୍କାର ସବୁ କିଛି ବାହାରିଥିଲା ତ ଯେତେବେଳେ ପରିଶେଷରେ ସମୁଦ୍ରରୁ ବିଷ ବାହାରିଲା ତ ସେ ବିଷକୁ ପିଇବା ପାଇଁ କେହି ବି ରାଜି ହେଲା ନାହିଁ ତ ଭୋଳେ ମାନେ ମହାଦେବ ସେଠ ଠାରେ ସମସ୍ତେ ନିଜ ନିଜର ସୁନା ରୂପା ଅଳଙ୍କାର ମାନ ଗ୍ରହଣ କରିଥିଲେ କିନ୍ତୁ ଭୋ ଭୋଲା ବା ମାନେ ମହାଦେବ ଆମର ସେ ଆମର ବିଶକୁ ପାନ କରିଥିଲେ ଏବଂ ଅ ଆଉ ଅନ୍ୟ ଦେବାଦେବୀ ମାନଙ୍କୁ ଅମୃତ ପାନ କରିବାର ସୁଯୋଗ ଦେଇଥିଲେ ତ ସେଥିପାଇଁ ସେ ସବୁ ଦେବାଦେବୀଙ୍କ ଠୁ ଟିକେ ଅନ୍ୟ ଅନ୍ୟତମ ଯେହେତୁ ସେ ସବୁ ଦେବାଦେବୀ ଅମୃତ ପିଇଥିଲା ବେଳେ ସେ ଅ ବିଶକୁ ନିଜେ ଗ୍ରହଣ କରିଥିଲେ ଏବଂ ଅନ୍ୟମାନଙ୍କୁ ଅମୃତ ପାନ କରିବା ପାଇଁ ସୁଯୋଗ ଦେଇଥିଲେ ଯଦି ସେ ଆଜି ବିଶ ସବୁ ପାନ କରିନଥାନ୍ତେ ତାହେଲେ ଆଜି ସାରା ବ୍ରହ୍ମାଣ୍ଡ ନଥାନ୍ତା କି ଆମେ ମାନେ ନଥାନ୍ତେ କି ଦେବାଦେବୀ ମଧ୍ୟ ନଥାନ୍ତେ ତ ଦେବଙ୍କର ଦେବ ବୋଲି ତାଙ୍କୁ ଏଇଥିପାଇଁ କୁହାଯାଏ କି ସେ ଅମୃତ ପାନ କରି ଦେବତା ମାନଙ୍କୁ ସରି ସେ ଦେ
ସେ ବିଷ ପାନ କରି ଆଉ ବାକି ଅନ୍ୟମାନଙ୍କୁ ହଁ ଅନ୍ୟମାନଙ୍କୁ ଦେଇଥିଲେ।
ତ ଆ ବାକି ମାତା ପାର୍ବତୀ ମାତା ପାର୍ବତୀ ଯିଏକି ଆମ ମାତା ସତୀ ଥିଲେ ପ୍ରଥମେ ମାତା ସତୀ ଥିଲେ। ସତୀଙ୍କର ପିତା ଅ ସତୀଙ୍କର ପିତା ଯେହେତୁ ଆମ ଭୋଳେ ବାବା ଜଣେ ସଂସ୍ଥାନ ବାସୀ ଯେହେତୁ ସେ ସଂସ୍ଥାନରେ ବାସ କରନ୍ତି ସତୀଙ୍କ ପିତା ଏହି ବିବାହ ପାଇଁ ଅ ସକ୍ଷ ମାନେ। ସମର୍ଥନ ଦେଇ ନଥିଲେ। ତ ଉ ଆମ ମାତା ସତୀ ଉ ସତୀ ତପସ୍ୟା କରି ଶିବଙ୍କୁ ପାଇଥିଲେ କିନ୍ତୁ ଯେତେବେଳେ ସତୀଙ୍କ ପିତା ଗୋଟେ ଯଜ୍ଞ ର ଆୟୋଜନ କରିଥିଲେ ସେଇ ଯଜ୍ଞରେ ସୀତା ସତୀ ସମସ୍ତଙ୍କୁ ନିମନ୍ତ୍ରଣ ଦେଇଥିଲେ କିନ୍ତୁ ମାତା ପାର୍ବତୀ ଏବଂ ମହାଦେବଙ୍କୁ ନିମନ୍ତ୍ରଣ ଦେଇନଥିଲେ କିନ୍ତୁ ମାତା ପାର୍ବତୀ କହିଲେ ମୋ ପିତା ମତେ ମୋ ମୋ ଯେହେତୁ ମୋ ପିତାଙ୍କ ଯଜ୍ଞ ତ ମୁଁ ସେଠାକୁ ଯେମିତି ବି ହେଲେ ଯିବି। କିନ୍ତୁ ପାର୍ବତୀ ମାତା ଭୋଳା ବାବା କହିଥିଲେ ଯେହେତୁ ଆମକୁ ସେଠାକୁ ନିମନ୍ତ୍ରଣ କରିନାହାନ୍ତି ତ ଆମେ ସେଠାକୁ ଯିବା ଉଚିତ ନୁହେଁ ତ ମାତା ପାର୍ବତୀ ସେଠୁ ଜିିତ କରି ତାଙ୍କ ପିତାଙ୍କ ଯଜ୍ଞଙ୍କୁ ଚାଲି ଯାଇଥିଲେ କିନ୍ତୁ ସେ ମହାଦେବ ଯାଇନଥିଲେ। ତ ସତୀଙ୍କ ପିତା ତାଙ୍କୁ କହିଥିଲେ ଯେହେତୁ ମୁଁ ତମକୁ ଡାକି ନାହିଁ ତ ତମେ କଣ ପାଇଁ ଆସିଛ ତମର ସେ ସଂସାନ ବାସୀ କୁଆଡେ ଗଲେ ଏମିତି କହି ମହାଦେବ କ ବହୁତ ଅପମାନ କରିଥିଲି ତ ମାନେ ସତୀ ତ ତାଙ୍କ ସ୍ଵାମୀଙ୍କ ଅପମାନଙ୍କୁ ସହି ନ ପାରି ସେଇ ଯଜ୍ଞନ ନିଜକୁ ଆହୁତି ଦେଇଥିଲେ ତ ସେହିଦିନ ଠାରୁ ଶିବ ମାନେ ମହାଦେବ ନିଜକୁ ସମାଧି ନେଇଯାଇଥିଲେ ଏବଂ ଯଦି ଶିବ ସମାଧି ନେଇଯାଇଥାନ୍ତେ ସବୁଦିନ ପାଇଁ ତ ସେ ହଉଛନ୍ତି ଆମ ସୃଷ୍ଟିର ସୃଷ୍ଟିର ଗୋଟେ ପାଳନ କର୍ତ୍ତା ଯେ ମାନେ ସୃଷ୍ଟିକୁ ସୃଷ୍ଟି ଚାଲିବା ପଛରେ ତାଙ୍କର ବି କିଛି ମହତଵ ରହିଛି ତ ଏ ଯଦି ସେମିତି ହେଇଥାନ୍ତା ସେ ସବୁଦିନ ପାଇଁ ସମାଧି ନେଇଯାଇଥାନ୍ତେ ଯେହେତୁ ସତୀକୁ ତାଙ୍କ ଜୀବନଠୁ ବି ଅତ୍ୟନ୍ତ ପ୍ରେମ କରୁଥିଲେ। ସତୀ ଯେହେତୁ ନିଜକୁ ଆହୁରିଥିଲେ ସେ ବି ନିଜକୁ ସମାଧି ଦେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଦେବା ଅନ୍ୟ ଦେବାଦେବୀ ମାନେ ଏକ କଥାକୁ ଚିନ୍ତା କରି କାମଦେବଙ୍କୁ ପଠାଇ ଅ ମହାଦେବଙ୍କ ମନରେ ପ୍ରେମର କାମ ଜାଗ୍ରତ କରିବା ସହିତ ଏପଟେ ଶୈଳପୁତ୍ରୀ ଅ ପାର୍ବତୀ ଭାବରେ ପାର୍ବତୀ ଜନ୍ମ ନେଇଥିଲେ ଏବଂ ପାର୍ବତୀ ଶିବଙ୍କୁ ପୁନଃ ଭଲ ପାଇଥିଲେ ଏବଂ ପରେ ଅ ଶୈଳପୁତ୍ରୀ ପାର୍ବତୀଙ୍କ ସହିତ ସଂସାନବାସୀ ମହାଦେବଙ୍କ ବିବାହ ହୋଇଥିଲା ଏବଂ ଯାହା ଆମର ବିଶ୍ଵର ପ୍ରଥମ ପ୍ରେମ ବିବାହ ବୋଲି ଆମେ କହୁଛେ ଯାହାକୁ। ଏବଂ ଶିବ ଏବଂ ପାର୍ବତୀ ଶିବଙ୍କର। କାରଣ ଅ ସତୀଙ୍କର ଘରେ ମଧ୍ୟ ଏହି ବିବାହ ପାଇଁ ରାଜି ନଥିଲେ କିନ୍ତୁ ସେ ତାଙ୍କ ପ୍ରେମ ଏତେ ମାତ୍ରାରେ ଥିଲା ଯେ ସେ ନିଜ ପିତାମାତାଙ୍କୁ ଛାଡି ସଂସାନ ବସି ପାର୍ବତୀଙ୍କ ପାଇଁ ଆସିଥିଲେ ଏମିତିକି ନିଜର ରାଜପ୍ରସାଦ ଛାଡି ମଧ୍ୟ ସେ ସଂସାନ ଏବଂ କଳାସରେ ବାସ କରିଥିଲେ। ଥିଲେ ସେଥିପାଇଁ ତାଙ୍କ ମାନେ ବିବାହକୁ ଅମର ବୋଲି ମନାଯାଏ।
ହଁ ଠିକ ଅଛି ତାହେଲେ ଟାଇମ ହେଇଗଲାଣି ରଖୁଛି।
ଠିକ ଅଛି ଆମେ ହଁ।